ହଁ।
କଣ କରୁଚ?
ଏଇ ବସିଥିଲି ଆଉ କଣ କରିବା।
ଆଉ କଣ ସବୁ ଭଲ?
ହୁଁ ଭଲ ସବୁ ରଜ ତ ଆସିଲାଣି ଆଉ ଦିଦିନି। ହଉ। କ କୁହ କଣ ଖାଇଚ?
ଠି ଗଛ ଲଗଉଥିଲି।
କଣ ଗଛ ଲଗଉଚ? କଣ ଗଛ ଲଗଉଚ? ଆଉ ତମ ବାରିରେ କଣ।
ଗେଣ୍ଡୁ ଫୁଲ ଗଛ, ମଣ୍ଡା ଫୁଲ ଅଛ, ଏଇରା ଲଗଉଛି, ବର୍ଷା ହେଇଛି ନା? ସେ ଲଗେଇଦେଲେ, ତଳି ଥିଲା ଲଗେଇ ଦେଇଚି। ଆଉ, ଆମ ବାଇରେ ସବୁ ରଛ ଅଛି, ବାଇରେ ଫସଲ ବି ହେଇଛି। ଭେଣ୍ଡି, ବାଇଗଣ ଆଉ କାକୁଡ଼ି, ଜହ୍ନି, ଆଉ କଲରା ପୋଇ ପୋଇତାୂଳୁ। ଆଉ କଖାରୁ ସବୁ ଗଛ ଲାଗିଚି।
ଭଲ କଥ୍ ଭଲ କଥାଁ ବାରିରେ ସବୁ ପରିବା ଲଗେଇବା, କଥା କାରଣ ବାହାର ଆମେ ପ ମାର୍କେଟ ରୁ ଯୋଉ ପରିବା ଆଣୁଛେ, ଦେହ ପାଇଁ ମାନେ ହେରା-ଆ କଞ୍ଚା ଥିବା, ତାକୁ ପାବଡ। ହବା ପାଇଁ ଔଷଧ ଦେଇଦଉଛନ୍ତି। ସେସବୁ ଦେହ ପାଇଁ ଖରାପ ହଉ ସାର ଜିନିଷ ବେଶୀ ପଡ଼ୁଛି। ବାରିରେ କଲେ କଣ କି? ଉଁ ଆମର ଖତ ଖାଲି ଦେଇକି, ଆମେ ନିଜ ହାତରେ ତାକ୍ ତୁ ପାଣି ଦେଇ ଖତ ଦେଇକି ବଡ କରୁଛେ, ସେଇ ପରିବା ଖାଇଲେ ଦେହ। ପାଇଁ ବି, ବହୁତ ଭଲ। ଉଁ-ଉଁ ଯୋଉଚ୍ ଦେହ ଖରାପ ହବନି କୌଣସି ସାର ମିଶିନଥାଏ। ପନିପରିବା ସବୁ ଲଗେଇବା କଥା। ଅଁ ଫୁଲ ଗଛ ବି ଲଗେଇଚ, ଭଲ ଘରକୁ ବହୁତ ସୁନ୍ଦର କରିବ। ବଗିଚା ମନ ଦୁଃଖ ଖ ଥିଲେ ଯାଇଁ ଟେ ଗଛର ସେବା କରିଦେଲେ ମନଟା ଟିକେ ହାଲ୍ କା ଲାଗେ ତ, ବଢ଼ିଆ ଆଉ ସବୁ ଆମର ଲଗେଇଚୁ
ପତ୍ର ଲଗେଇଚ
ଆମର ଏବେ ଲଗେଇଚୁ ସେଇ ସବୁ ପରିବା ଟିକେ ଟିକେ ଗଛ ଲଗେଇଛୁ, ଏବ ବର୍ଷ ସବୁବେଳେ ଟିକେ ଅଧିକ ଲାଗେ। କିନ୍ତୁ ଏବ ବର୍ଷ ଟିକେ ପାଣି ଖରା ବର୍ଷା କମ ଥିଲା ନା! ଖରା ବହୁତ ହଉଥିଲା ତ ଗଛ ବି କିଛି ମରି ଯାଇଛି। ଚି ଅଳ୍ପ ଗଛ ଯେତିକି ବଞ୍ଚିଛି, ଅଳ୍ପ ସେ ଭେଣ୍ଡି ଗଛ। ଆଉ ଜହ୍ନି ଉଁ, କଲରା ଏମିତି କିଛି ଅଳ୍ପ ଅଳ୍ପ ଗଛ ବଞ୍ଚିଛି। ହଉଛି ବି ଦି ଦିଟା ପରିବା। ସମସ୍ତେ ଖାଉଚନ୍ତି, ଡେଲି କିଛି କିଛି ଆଉ-ଉ -ଉମ୍ ଉମ୍ ଯଉ ତମର ବୋଧେ ପାଣି ସୁବିଧା ଅଛି, ସେଇଥିଆଇଁ ବହୁତ ଗଛ ଲଗେଇଛ।
ଆମର ଟୁଲୁ ଅଛି ନା, ବାଇରେ କୂଅ ପାଖରେ ଲାଗିଛି। ସେଇଠି ଆମେ ଲଗେଇଚୁ କଦଳୀ ଗଛ ଲାଗିି ଜାଣିଛି, ଆମର କଦଳୀ ତିନିଟା ଗଛରେ ବହୁତ ସାରା କଦଳୀ ହେଇଥିଲା ଏଇଥ ଏ ବର୍ଷ ମାନେ ଭଲ ମାନେ ହା ଭଲ ଫଳ ଫଳିଥିଲା ଫଷ୍ଟ ଟାଇମ୍।
କଞ୍ଚା କଦଲ୍ ନା ପାଚିଲା କଦଳୀ।
କଞ୍ଚା କଦଳୀ ପାଚିଲା କଦଳୀ ତରକାରୀ କଦଳୀ, ଆଉ, ପାଟ ପୁରା ଯୋଉ କଦଳୀ। ଆଉ କଞ୍ଚା ବି, ଆଉ-ଉ ସବୁ ଗଛ ଲାଗିଛି ବାଇଗଣ ଫଳିଚି, ଭେଣ୍ଡି ଫଳିଚି। କାକୁଡି ଫଳିଛି ଜହ୍ନି ଟିକେ ଫଳିନି, ମାନେ ଛୋଟ୍ ଛୋଟ୍ ହେଇଛି। ଖାଇନୁ ଆଉ କଲରା ଖାଇସାଇଲୁଣି? ଆଉ କଖାରୁ ଏବେ ଲଗା ହେଇଚି ଠିକି ଆ କଖାରୁ ବନେଇଲା ଅଳୁ ହବ। କଖାରୁ ପିଠା ଭଲ ଲାଗେନି କଖାରୁ ପିଠା କଖାରୁ ରାଇ?
ହଁ ବୋହୁତ ଭଲ ଲାଗେ। ଆମର ଆର ବର୍ଷ ହେଇଥିଲା ବୋହୁତ କଖାରୁ କିନ୍ତୁ ଏବ ବର୍ଷ ଟିକେ କୂଅ ପାଣିଟା ଆମର ଟିକେ ଜଲ୍ଦି ଶୁ ଖିଯାଏ ତ ଏ ବର୍ଷା ବର୍ଷା ଟିକେ ଏନି ବୋହୁତ ଖରା ଯୋଗୁ ସେଇଥିଇଁ ଅଳ୍ପ ଗଛ ଲାଗିଚି କିନ୍ତୁ ଯେତିକି ବି ଲାଗିଚି ଅଳ୍ପ କିଛି କିଛି ହଉଚି। କିନ୍ତୁ ଆର ବର୍ଷ ଆମର ବହୁତ ଲାଗିଥିଲା ଯେମତି କିି ନିଜେ ଖାଇ ପାରୁଥିଲୁ। ଏମତି କି ବିକିକି ବି କିଛି ଇନକମ ହଉଥୁଲା। ଉଁ ତ ଏଇ ବର୍ଷ ଟିକେ ଇନକମ୍ ହଉନି କିନ୍ତୁ ଖାଉଚୁ ଖାଲି ଯାହା ଆଉ। ହୁଁ ତ ଆମର ବି ସେଇ କଖାରୁ ଆର ବର୍ଷ ବହୁତ ହେଇଥିଲା। କଖାରୁ ପିଠା କରିଥିଲୁ କଖାରୁ ବଡ଼ି କରିଥିଲୁ କଖାରୁରେ ଖ ତା ହୁଏ ସେ ସବୁ ହଁ ଆଗ କାଳିଆ ସବୁ କରନ୍ତିନି କଖାରୁ ଖ ଟା କଟା ସେ ସବୁ ବି ଆମର ଉଁ ବୋଉ କରନ୍ତି।
ଟେଷ୍ଟେ ଆଉ ମୋ ପାଇଁ କଖାରୁ ଦେଖିଆ ନେଇ ଆସିବ ଯଦି ହେଇଥିବ ତମର। ଏ ବର୍ଷ କଖାରୁ, ପୋଇ ଏସବୁ ବଢ଼ିଆ ଲାଗେନି? ଆଉ ଆମର ତ ଭଣ୍ଡା ଅମ୍ବୁର୍ତଭଣ୍ଡା ଗଛ ବହୁତ ଅଛି।
ହୁଁ ଆମର ବି ବ ଅମ୍ବୃତଭଣ୍ଡା ଏ ବର୍ଷ ବହୁତ ହେଇଥିଲା ଏବେ ସରି ଚି ଜଷ୍ଟା ଏବେ ଏବେ ସରିଚି ଆଉ ଗୋଟେ ଦିଟା ଅଛି କିନ୍ତୁ ବହୁତ ହେଇଥିଲା। ଦେହ ପାଇଁ ବି ଆମର ଯୋଉ କଦଳୀ କହିଲ କଦଳୀରେ ଅଧିକ କ୍ୟାଲସିୟମ ଥାଏ। ତ ଛୁଆଙ୍କୁ ଦବ ଖାଇବା ପାଇଁ ନିଜେ ବି ଖାଇବ କାରଣ ଘରେ ଆମେ ସମସ୍ତେ ସୁସ୍ଥ ରହିଲେ ଭଲ ବି ବାହାରୁ କିଣିକି ଆଣିକି ଯୋଉ ଖାଉଚେ ବାହାର ଜିନିଷ ଏସବୁ ଦେହକୁ ବହୁତ ଖରାପ କରି ଦୋଉଚି କାରଣ ସେଥିରେ ସାର ପଡ଼ୁଚି ନା। ଆମେ ଘରେ ଗଛଟେ ଲଗେଇକି ତାକୁ ଖତ ଦେଇକି ବଢେଇଲେ ସେଥିରେ ବହୁତ ପ୍ର ଟିନ୍ ଯୋଉ ଥାଏ। ଉଁ ଫଳ କ ପନିପରିବା ଡେଲି କିଛି କିଛି ଖାଇବା କଥା। କାରଣ ଦେହରେ ଆମର ସବୁଜ ଜାତିର ଖାଦ୍ୟ ଅଁ ଡେଲି ଆମ ଖା ଖାଇବାରେ ରହିବା କଥା। ଅ ତମର ଶାଗ ଗଛ ଅଛି ନାଁ ନାଇଁ?
ହଁ ଆମର ସୁଜୁନା ଶାଗ ଗଛ ଅଛି ଯୋଉ ନୀଲଜି ସବୁ ତଳେ ଲଗାନ୍ତି ସେଇ ଶାଗ ଅଛି ଖଡ଼ା ଶାଗ ଅ ଛି। ସୁଜୁନା ଶାଗ ଏବେ ଟିକେ ଟିକେ ହେଇଇ ତାକୁ ଭାଜିକି ଖାଇଲେ ବୋ ଟେଷ୍ଟ ଲାଗେନି ସୁଜନା ଶାଗ। ମୁଗ ଜାଇ ପକେଇକି ବୋଇତାଳୁ ପକେଇକି ଆମେ ତ ଶାଗ ପ୍ରାୟ ଡେଲି ଖାଉଚୁ ଶା ଗ ଆମର ଡେଲି ରୁଟିନରେ ଖାଇବାରେ ଆଡ଼ ହୋଉଚି ଶାଗ ହୋ ମାନେ ନହେଲେ କି ନହୋ ଖାଇବା ନୁହେଁ ଆଇଁଷ ହଉ ସାଧା ହଉ ଯାହା ବି ହଉ ଶାଗଟା ନିହାତି। ନହେଲେ ବି କିଣା ହେଇକି ଆସିବ ପାଳଙ୍ଗ ହଉ ଯାହା ଶାଗ ହେଉ କିନା ହେଇକି ଆସି ଖିଆ ହବ। ଶାଗ ସମସ୍ତିଙ୍କର ଟିକେ ଫେବରାଇଟ୍ ହେଇଥାଏ ତ।
ହଁ ହଁ କାରଣ ଅଧିକାଂଶ ଲୋକ ଶାଗ ଆପଣଙ୍କ ଘରେ ବୋଧେ ବୟସ୍କ ଲୋକ ଅଛନ୍ତି ସେମାନେ ବହୁତ ଟିକେ ଶାଗଙ୍କୁ ବହୁତ ଭଲ ପାଆନ୍ତି ଡେଲି ତାଙ୍କର ଖାଇବାରେ।
ଶାଗ ସବୁବେଳେ ଆଡ଼ ହଉଚି ଆମ ଖାଇବାରେ ଆଉ ତମର କଁ ତମର କଁ ଗ ଛ ଅଛି ସବୁ ବଡ଼ ବଡ଼ ଗଛ।
ଆମର ବାରିରେ ଆମ୍ବ ଗଛ ଅଛି ନେଉଆ ଗଛ ଅଛି ପିଜୁଳି ଗଛ ଅଛି ଆଉ ପଣସ ଗଛ ଅଛି। ଏ ବର୍ଷ ଆମ୍ବ ବି ଆସିଥିଲା ଆର ବର୍ଷଠୁ ଏ ବର୍ଷ ଟିକେ କମ ଆସିଛି କିନ୍ତୁ ଆମର ସବୁ କଲିମ୍ବି ଆମ୍ବ ନା ଭଲ ମି ମିଠା ଆମ୍ବ ଏବେ ବି ଗଛରେ ଅଛି କିଛି।
ଓହୋ ଆମ୍ବ ପଣସ ମୋ ପାଇଁ ଟିକେ ପଠେଇଦବ?
ରଜରେ ନିହାତି ପଠେଇଦେବି ଆମ ପଣସ ବି ପାଚିଛି ଆଉ ଆମ୍ବ ହଁ ପଠେଇଦେବି ନହେଲେ ଆସିଲେ ଆପଣ ନେଇକି ଯିବେ ଖାଇବେ। ମିଠା ଆମ୍ବ ବି କଲିମ ଆମ୍ବ। ଆଉ ନେଉଆ ହେଇ ଗଛ ଲାଗିଛି। ଆଉ କଦଳୀ ବି ଲାଗିଛି ଅଳ୍ପ କିନ୍ତୁ କିନ୍ତୁ ନେଉଆ ଆମ୍ବ ପଣସ ଅ ସପୁୁରୀ ଯୋଉ ଗଛ। ସେ ସବୁ ବି ଅଛି। ଉଁ ଶାଗ ଗଛ ଅଛି ପିଜୁଳି ଗଛ ଅଛି ପିଜୁଳି ଏବେ ଛୋଟ ଛୋଟ ହେଇଛି ଲେମ୍ବୁ ଗଛ ଅଛି। ଖରା ଦିନେ ଲେମ୍ବୁ ବି ହେଇଛି ଲିମ୍ବ ବି ପଠେଇବି। ହଉ? ସବୁ ପ ଯାହା ଯାହା ଆମ୍ବ ଅଛି ପଣସ ଅଛି ନା ଲେମ୍ବୁ ଅଛି ତିନିଟାଙ୍କ ପଠେଇବି। ଆଉ ତ କିଛି ସିଜିନ ହେଇନି ନୁହେଁ ନେଉଆ ସିଜିନ ସିଏ ହେଇନି ଆଉ ଯେ ଯେତେବେଳେ ନେଉଆ ସିଜିିନ ଚାଲିବ ନେଉଆ ହବ ସେତେବେଳେ ପଠେଇବି। ଆଉ ଆପଣ ଆମ୍ବ ଆଉ ପଣସ ଲେମ୍ବୁ ଆମ ବାରିର ଖାଇଲେ ତମେ ଖାଇ ପଠେଇବି। ଖାଇବେ ଆଉ ଆପଣଙ୍କର ପରିବା ତ କହୁଛେ
ଯେ ସେ ଆମ୍ବ କ ଖିଆ ହେଇପାରୁନି କାହିଁକି ନା ଆମ୍ବ ବହୁତ ମିଠା କିନ୍ତୁ ପାଞ୍ଚିଆ ମିଠା ଆଉ ପୋକ ସାଙ୍ଗେ ସାଙ୍ଗେ ହେଇଯାଉଛନ୍ତି। ଏତେ ପୋକ ଯେସ ଆମ୍ବ ଗଛରେ ଆମେ ଗୋଟେ ଆମ୍ବ ବି ଖାଇପାରୁନୁ ଖାଲି ତାର ଆମ୍ବ ପତ୍ର ଟିକେ ଆମ୍ବ ଡାଳ ଟିକେ ଦରକାର ହଉଛି ବୋଲି ରଖାହଇଛି ନେଲେ ସେ ଗଛ ଗଛକୁ ହାଣି ଦେଇେଥାନ୍ତେ ମାନେ। ଗଛରେ ଟୋଟାଲ ହିଁ ଆମ୍ବ ପୁରା ବହୁତ ଖରାପ ଆମ୍ବ। କିନ୍ତୁ ଆମ୍ବ ବହୁତ ସୁନ୍ଦର ଦେଖିବାକୁ ପାଚିଲେ ବହୁତ ମିଠା କିନ୍ତୁ ପାଞ୍ଚଆ ମିଠା ପୋକ ଲାଗିବାକୁ ତମେ ଟିକେ ବି ଖାଇପାରିବନି ଖାଇଲା ମାନେ ପାଟିକି ସାଙ୍ଗେ ସାଙ୍ଗେ ପୋକ ଲାଗି ଯାଉଛନ୍ତି ଏତେ ପୋକ ଲାଗି ଯାଉଛନ୍ତି। କଣ କେମିତି ତାକୁ କରାହ ବୋଲି କିଛି କରିନାହାନ୍ତି ତାର? ଆଉ ବେଲ ଗଛ ବି ଆମର ଅଛି। ବେଲଗଛ ଅଛି ଆଉ ସବୁ ଫୁଲ ଗଛ ଅଛି। ଶାଗୁଆନୀ ଗଛ ଅମ ବାଇରେ ବହୁତ ସାରା ଶାଗୁଆନୀ ଗଛ ଅଛି। କାଜୁ ଗଛ ଅଛି କାଜୁ ତମେ ଖାଅ ନା?
ହଁ କାଜୁ ଭଲ ଲାଗେ ଖାଏ ବି। ଭଲ ଭଲ ଯାହା ତମ ବାରିରେ ବହୁତ ଭଲ ଭଲ ଗଛ ବି ଅଛି। ମାନେ ଔଷଧୀୟ ଗଛ ଅଛି ପନିପରିବା ଫୁଲ ସବୁ ଗଛ ଅଛି ତାର ଯ ଯତ୍ନ ନେବ ଭଲସେ ପୁରା ଦେଖ ବେଲ ଗଛଟା ତ ଆମର ବେଲ ପତ ପତ୍ର ଖାଇଲେ ଜାଣିଥିବ କେତେ ବେଲ ବି ଖାଇଲେ ବହୁତ ଭଲ ଏବେ ତ ବେଲ ସିଜିନ୍ ଗଲା ପୁଣି ନୂଆ ହଉଥିବ। ଅ ବେଲ ବି ପଣା କରିକି ଖାଇଥିବେ ଆପଣ ବହୁତ ଭଲ ବି ଦେହ ପାଇଁ ପେଟ ପାଇଁ ବେଲ ବହୁତ ବଢିଆ। ଆଉ ଆପଣଙ୍କର ଯୋଉ ଆମ୍ବ କଥା କହୁ ଯେ ସେ ଯଉ ଆମ୍ବଟା ବହୁତ ମିଠା ଯୋଗୁଁ ପୋକ ହେଇଯାଉଛନ୍ତି ସେ ଆମ୍ବ କେବେ ଖାଇବନି। ଖାଇଲେ ବି ଦେଖିକି କାଟିକି ଖାଇବ କାରଣ ଛୋଟ ଛୁଆ ଥିବେ ପେଟକୁ ପୋକ ଗଲା ମାନେ ବହୁତ ଖରାପ କରିବ ପେଟ। ସେ ଆମ୍ବ ଖାଆନ୍ତୁନି ମୁଁ ଯୋଉ ଆମ୍ବ ପଠେଇବି ତାର ଟାକୁଆ ରଖିଥିବେ ବାରିରେ ଲଗେଇଦେବେ ସିଏ ହୁଏ ତ ଏବେ ନ ହବ କିନ୍ତୁ କିଛି ଦିନ ପରେ ତ ହେଇଯିବ ନା ଆଗକୁ ଘରେ ଛୋଟ ଛୁଆ କି ସେମାନେ ତ ଖାଇବେ ନା ସେଇ ଇଏ ଲଗେଇ ଦେଇଦେବି ସେଇ ଆମ୍ବ ଖାଇକି ସେଇ ଇଏ ଲଗେଇଦେବେ ଆଉ ଆପଣଙ୍କର ତ ଏ ବର୍ଷ ବହୁତ କହୁଛ ପରିବା ହେଇଛି ଆମର ସବୁବେଳେ ଟିକେ କମ ହେଇଛି ବୋଲି କିଏ ହୁଏତ ଦିନେ ଦିନେ ପାଏନି କିଣିକି ଆଣୁ ବାହାର ଜିନିଷ ଏଇ ବର୍ଷ ଟିକେ ଖାଇ ଦେଇଛୁ ଅଧିକ ଆପଣଙ୍କର ଯଦି ପରିବା ଥିବ ନିହାତି ଧରିକି ଆସିବେ ଆସିଲା ବେଳକୁ
ନିହାତି ନିହାତି ପରିବା ଯାହା ବି ବାରିରେ ହେଇଛି ମୁଁ ତମ ପାଇଁ ଆଗେ ପଠେ ପଠେଇବି ନହେଲେ ନେଇକି ଯିବି ଆଉ ଖାଇବ ଦେଖିବ ଆମ ବାରି ପରିବା କେତେ ଟେଷ୍ଟ ଆଉ ମାର୍କେଟ ପରିବା ମାନେ ବାରି ପରିବାରେ ଏତେ ବାସ୍ନା ତମେ ତାକୁ ପୋଡ଼ି ଦିଅ ସନ୍ତୁଳା କର ଡାଲମା କର ତାର ଟେଷ୍ଟ ପୁରା ବହୁତ ବଢ଼ିଆ କାହିଁକିନା ଖାଲି ଖ ଖତ ରେ ହଉଛି ମାନେ ବିଲକୁଲ ହିଁ ସାର ପଡୁନି ମାନେ ଏତେ ଟେଷ୍ଟ ସେ ପରିବା ଖାଇବ ଗୋଟେ ବି ବାଇଗଣ ପୋଡ଼ି ଖାଅ କି ସନ୍ତୁଳା କରି ଖାଅ ଡାଲମା କରି ଭଜା କରିକି ଖାଅ ସେ ବହୁତ ଟେଷ୍ଟ ଲାଗିବ ଦେଖ ଖାଇକି ଥରେ ଟ୍ରାଏ କରିକି ଦେଖ ଜହ୍ନି ବାଇଗଣ ଭେଣ୍ଡି ଆଉ କାକୁଡି ତ କାଟିବ ମାନେ ବାସିବ ପୁରା ମାନେ ତମେ କାଟୁ କାଟୁ ଏତେ ବାସ୍ନା ମହକିବ ସେ କାକୁଡି ଖାଲି କାକୁଡି ଲଗେଇକି ମୁଁ ଭାତ ଖାଇଦେବି ଏତେ ତାର ଟେଷ୍ଟ ଅଧିକ ମୁଁ ପଠେଇଲେ ଆଉ ତୁମେ ଖାଇଲେ ଜାଣିବ
ହଁ କାରଣ ବାରି ଜିନିଷ ର ଗୋଟେ ବାସ୍ନା ଅଲଗା ଥାଏ ନା ଆଗରୁ ଏବେ ତ ହୁଏତ ଲୋକମାନେ ବାରିରେ ଏତେ କିଛି ଲଗଉନାହାନ୍ତି ମାନେ ପରିଶ୍ରମ ପଡ଼ୁଛି ବୋଲି ଲୋକମାନେ ବୁଝିପାରୁନାହାନ୍ତି ହଁ ମାର୍କେଟ ରୁ କିଣି ଆଣିବା ସାଙ୍ଗେ ସାଙ୍ଗେ ଖାଇଦବା ସେଇଟା କିନ୍ତୁ ଜାଣିପାରୁନାହାନ୍ତି ଦେହ ପାଇଁ କେତେ ଖରାପ କିନ୍ତୁ ବାରିରେ ଆମ ଆଗକାଳିଆ ଲୋକ ଦେଖୁଥିବ ସବୁବେଳେ ବାରିରେ ପରିଶ୍ରମ ସହିତ ଭଲ ଜିନିଷ ଖାଆନ୍ତି ତାହେଲେ ପରିଶ୍ରମ କରନ୍ତି ସେ ତାଙ୍କ ଦେହ ବି ବହୁତ ଭଲ ରୁହେ ଦେଖିବ ଆଗକାଳିଆ ଲୋକଙ୍କର କିଛି ରୋଗ ବାଗ ନଥିଲା ସୁସ୍ଥ ସବଳ ଥିଲେ ଏମାନେ ଅଧିକ ବୟସ ବଞ୍ଚୁଥିଲେ ଏବେ କାର ଲୋକ ଖାଲି କିଛି ପରିଶ୍ରମ କରିବାନି ସବୁ କିଣି ଆଣିବା ସବୁ ମେସିନ୍ ବାହାରିଲାଣି ରୋଷେଇ କରିଦବା ସେଇଥିପାଇଁ ଏବେକାର ଲୋକ ପୁରା ଅସୁସ୍ଥ ଆଉ ସବୁବେଳେ ମେଡିସିନ ୟୁଜ୍ ଅସୁସ୍ଥ ବେଡ ରେ ଦିନେ ଭଲ ରହିଲେ ଦିନେ ଦେହ ଖରାପ କିନ୍ତୁ ଦେଖୀବ ଆଗ କଳିଆ ଲୋକ ବହୁତ ପରିଶ୍ରମ କରନ୍ତି ବିଲରେ ଖଟନ୍ତି ଘରେ ବି ମାନେ ତାଙ୍କୁ ଟିକେ ଥକା ବି ଲାଗେନି କାରଣ ସେମାନେ ପରିଶ୍ରମ ସହିତ ଭଲ ଭଲ ଜିନିଷ ବି ଖାଉଥିଲେ ସବୁ ଦେଶୀ ଜିନିଷ ଖାଉଥିଲେ ଏବେ ସବୁ କିଣି ଆଣିବା। ତେଲ ମସଲା ଅଧିକ ସେ ସବୁ ଜିନିଷ ଖାଇକି ଦେହ ବି ଖରାପ।
ହଁ ସେଥିଲାଗି ସାର